ଅଉ ହେଲୋ।
ହାଲୋ।
ହଁ ଏବେ ଶୁବିଲା?
ହଁ ଦିବ୍ୟରୂପା କଲଟା କଟିଗଲା କଣ ପାଇଁ?
ତ ସେଇଠି ତ ମୁଁ କହିପାରିବିନି ମେ ବି ତମର କିଛି ନେଟୱାର୍କ ଇସୁ ଥିବ ମୁଁ ତ କଥା ହେଇ ଚାଲିଚି ଦେଖିବା ବେଳକୁ କଟି ଯାଇଚି।
ହଁ ମୁଁ ବି ତ ସେମ ଆପଣଙ୍କ ସହିତ କଥା ହିଁ ହଉଥିଲି କଲ କଟିଗଲା ଗାଁରେ କଣ କହିଲ ଟିକେ ନେଟୱାର୍କ ଇସୁ ରହୁ ଚି।
ହଁ ମୁଁ ସେଇଟା ଦେଖିଲା ବେଳୁକୁ କଣ କଟିଗଲା ମୁଁ ଖାଲି ତମ କଟି ଯାଇଚ।
ହଁ କଣ କୋହୁଥୁଲେ କୁହନ୍ତୁ ନାରୀ ନାରୀ ଶିକ୍ଷା ଉପରେ।
ହଁ ଟିକେ ମାନେ ଆମର ସେଠି ମତା ମ କଣ?
ହଁ ମୁଁ ତ ସେଇଆ କହିଲି ନାରୀ ତ ହିଁ ଫାଷ୍ଟ ଆମର ନାରୀ ହିଁ ସବୁ
ସବୁ କିଛି ତ ନାରୀ
ହ୍ୟାଲୋ।
ହଁ ଏବେ ଯେମିତି କଣ କହିଲ ଏବେ କିଛି ଲୋକଙ୍କର ଗାଁ ଗହଳିରେ ବି ମେଣ୍ଟାଲିଟି ଅଛି ଆଗୁରୁ କଣ ହୋଉଥୁଲା ନାଁ ନାଁ ମାନେ କଣ ଝିଅ ପିଲାମାନଙ୍କୁ ଏତେ ପାଠ ପଢଉନଥିଲେ ଝିଅ ପିଲାମାନଙ୍କୁ କୋଉଥୁଲେ କି ତମେ ଏତେ ପାଠ ପଢିକି କଣ କରିବ ଏମତି କିଛି କହୁଥୁଲେ। ଏବେ ବି ବୋହୁତ ଲୋକ ଅଛନ୍ତି ଗାଁ ଗହଳିରେ ଯୋଉମାନଙ୍କର ବି ମେଣ୍ଟାଲିଟିଟା ଚେଞ୍ଜ ହେଇ ତ ସେମାନେ ଝିଅ ପିଲାମାନଙ୍କୁ ବାହାରୁକୁ ଛାଡୁନାହାନ୍ତି ଏବେ ତ ମିନିମମ୍ କଁ କରୁଚନ୍ତି ନାଁ ଗ୍ରାଜୁଏସନ ପଢେଇକି ତାଙ୍କୁ ଷ୍ଟପ୍ କରଦୋଉଚନ୍ତି।
ଫେରେ ଗ୍ରାଜୁଏସନ୍ ପଢ଼ଉଛନ୍ତି କେମତି କହିଲ ବାହାରୁକୁ ହିଁ ଛାଡ଼ୁନାହାନ୍ତି ଯଦି ଘର ପାଖରେ କଲେଜ ଥିବ ତ ସେତିକି ବାଟ ହିଁ ଯାଏ ଛାଡ଼ୁଛନ୍ତି ବାହାରୁକୁ ଘର ବାହାରୁକୁ ଛାଡ଼ିବାକୁ ପ୍ରସ୍ତୁତୁ ହିଁ ନାହାନ୍ତି। ନେ ଝିଅପିଲାଙ୍କୁ ଏମିତି ବାନ୍ଧିଲା ଭଳିଆ ରଖୁଛନ୍ତି ନାଁ।
ବାନ୍ଧିଲା ଭଳିଆ ମାନେ କି ସେମାନେ ତାଙ୍କୁ ପୁରା ଗୋଟେ ଘରେ ମାନେ ଯେମତି ସିଏ ହୋଉଚନ୍ତି ସେମାନେ ହଁ ତମେ ମାନେ ବାହାରୁକୁ ଯାଅନା ଏବେ ମାନେ ସମସ୍ତଙ୍କର ହୁଏ ତ ନୁହେଁ ବୋହୁତ ଝିଅଙ୍କୁ ଫ୍ରିଡମ୍ ବି ମିଳୁଚି ଏବେ ହଣ୍ଡ୍ରେଡ ପରସେଣ୍ଟ ଠୁ ମିନିମମ୍ ଏ ଟି ପରସେଣ୍ଟ ପିଲା ଫ୍ରିଡମରେ ଅଛ ଫ୍ରିଡମରେ ଅଛନ୍ତି ଆଉ ଯୋଉ ଟୋଣ୍ଟି ଥାଟି ପର ଆବ୍ସେଣ୍ଟ ରହିଲେ ସେମାନଙ୍କୁ ତାଙ୍କ ବାପା ମା ଆଉ ପାଠ ପଢଉ ବି ନାହାନ୍ତି ମାନେ ବହୁତ ଘରେ ମୁଁ ଦେଖିଛି ଯୋଉ ବାପା ମା ମାନଙ୍କର ଚଳେଇବା ସେ ଭଲ ମେ ଲକ କି ତାଙ୍କ ବାପା ଜବ୍ କରିଛନ୍ତି ତାହେଲେ ତାଙ୍କ ଭାଇ ଫାଇ କିଏ ଜବ୍ କରିଛନ୍ତି ତଥାପି ସେମାନେ ତାଙ୍କ ଝିଅ ମାନଙ୍କୁ କେବେ ପଢେଇବା ପାଇଁ ବା ଆଗକୁ ନବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି।
ହଁ। ମୋ ମତରେ ଦେଖ ଘରେ ଗୋଟେକେବଳ ସେ ନିଜକୁ ଶିକ୍ଷିତ କରିପାରିବ କିନ୍ତୁ ଜଣେ ନାରୀ ଶିକ୍ଷିତ ହେଲେ ଗୋଟେ ପରିବାରକୁ ଗୋଟେ ପିଢିକୁ ପୁରା ସେ ଶିକ୍ଷିତ କରିପାରିବ କିନ୍ତୁ ସେଇଟା ହିଁ ବୁଝୁନାହାନ୍ତି।
ହ ସେଇଟା ତ ଠିକ। କିନ୍ତୁ ଏବେ ସେଇଟା ବି ଦେଖାଯାଉଛି ଯୋଉମାନେ ବେଶୀ ଏଜୁକେଟେଡ୍ ଫ୍ୟାମିଲିରୁ ବି ବିଲଙ୍ଗସ କରୁଛନ୍ତି ସେମାନଙ୍କୁ ବି ତାଙ୍କ ବାପା ମା ଷ୍ଟପ କରି ଦଉଛନ୍ତି। ଯେମିତି କିି ଧର ହଁ ତମେ ଗ୍ରାଜୁଏସନ ପଢିଲ ତମର ବାସ ହେଇଗଲା ଆଉ ତମର ଏବେ ବାହାଘର ବୟସ ବୟଷ ହେଇଗଲା ତମକୁ ବାହାଘର କରିଦେବା ପାଇଁ। ଆଉ କିଛି ଝିଅ ବି ଅଛ ତତେ ମୁଁ ବି କହୁନି ସବୁ ଜି କିଛି ଝିଅ ବି ଅଛନ୍ତି ସେମାନେ ଗୋଟେ ଜିନିଷକୁ ଟ୍ରାଏ କରୁନାହାନ୍ତି ସେମାନେ ଟ୍ରାଏ ନ କରିକି କହୁଛନ୍ତି କି ହଁ ଆମେ ତ କିଛି ନହେଲେ ଗୋଟେ ଏ ମାନେ ଗୋଟେ ବାହାଘର ବାହା ହେଇଯିବ ତାପରେ ଆମେ ଭଲ ରହିବୁ କି ଯାହା କରିବୁ ତା
ନାଇଁ ସେମାନେ ଆଉ କିଛି ଭାବୁଛନ୍ତି କି ଝିଅ ମାନେ ତ କେବଳ ହିଁ ରୋଷେଇ କରିବେ ତ ବାହା ହେ ଚାକିରି କଲେ ବି ରୋ ରୋଷେଇ କରିବେ ଚାକିରି ନ କଲେ ବି ଘରେ ବାହା ହେଇକି ରୋଷେଇ କରିବେ ତ କଣ ଦରକାର ଆମେ ବାହାରକୁ ଯାଇକି ଚାକିରି କରିବା ବାହାରକୁ ଯାଇକି କଷ୍ଟ କରିବା ସେମାନେ ସେଇଟା ହିଁ ଭାବୁନାହାନ୍ତି।
ହେଲେ ବି କିଛି ଆମ ଯେ ଦେଖ ଆଉ କିଛି ମାନେ ଯୋଉ ପୁଅ ବି ଚାହୁଁଛନ୍ତି ଧର ଧର ବାପା ମା ବି ଚାହୁଁଛନ୍ତି କି ଝିଅ ଟା ଆମର ଇକ୍ୱାଲି ହୋଉ ଆଜିିକାଲି କଣ ହଉଛି ଦେଖିବ ସବୁ କ୍ଷେତ୍ରରେ ଝିଅ ମାନେ ହିଁ ଆଗରେ। ବହୁତ ବଡ ବଡ ପୋଷ୍ଟରେ ହେଲା କଣ ଯେମିତି କି ଏକ୍ଜାପୁଲ ଏବେ ଗୋଟେ ଯୋଉ ହେଲା ଯାହା ଇଣ୍ଡିଆର ସେଠି କିଏ ଚଲଉ କିଏ ଥି ଶିଖି ଥିଲେ। ଆମର ଝିଅ ମାନ ହିଁ ଥିଲେ। ଝିଅମାନେ ପଢି ତାଙ୍କୁ ଯ ଦି ଆମେ ସୁଯୋଗ ଦବା ତାହେଲେ ସେମାନଙ୍କୁ ବହୁତ ଆଗକୁ ନେଇ ହବ। ତାହେଲା ପରେ ବି ଏବେ ଯୋଉ ସବୁ କେସ୍ ସବୁ ଚାଲିଛି କି ମାନେ ଏଇ ଝିଅ ସହିତ ସେମତି ହେଲା ସେ ଝିଅ ସହିତ ସେମିତି ହେଲା ମୁଁ କହୁଛି ହଁ ସେଟା କେତେ ଦୂର ପର୍ଯ୍ୟନ୍ତ ଭୁଲ ଆକଚୋଲି ବହୁତ ଭୁଲ କିନ୍ତୁ ଦେଖ ଯୋଉମାନେ ଆ ଡଲ୍ଟରେ ଅଛନ୍ତି ମାନେ ମତଲବ କି ଯୋଉମାନେ ଟୋଣ୍ଟି କି ଏଇଟିନ ଏଜ୍ ଉପରେ ଅଛନ୍ତି
ହଁ।
ସେମାନେ ଦେଖ ଜଣେ ଯେ ତମେ ଯଦି ମତେ ଡାକିଲ ମୁଁ ଜ ଦେଖ ସବୁ ମୁଁ କହୁନି ମୁଁ ଗୋଟେ ବି ଝିଅ ମୁଁ କହୁନି ସବୁ ଝିଅ ଖରାପ ମୁଁ ବିି କହୁନି ସବୁଝିଅ ଭଲ। ଦେଖନ୍ତୁ ତାଳି କେବେ ଗୋଟେ ଗୋଟେ ହାତରେ ବାଜେନି
ନାଇଁ
ଯଦି ଝିଅ ଟା ସେଥିରେ ଇନଭଲଭ ନଥିବ ତାହେଲେ ତାଙ୍କ ସହିତ ହଁ ଏମିତି ବି ହେଇପାରେ ଇନଭଲଭ ନଥିଲେ ବି ତମ ପାଖକୁ ବିପଦ ଆସିପାରେ ଆସି ସରେ ଫିଫ୍ଟିୀ ଫିଫ୍ଟିୀ ରହିବ ଆଉ। ତମ ପାଖକୁ ଆସିପାରେ କିନ୍ତୁ ଅଧିକ କେସେସ୍ କୋଉ ଗୁଡା ହଉକି ନା ତା ମାନେ ଇନ୍ଭଲବ ରହୁଛନ୍ତି। ଝିଅ ମାନେ ଆଗେ ମାନେ ତାଙ୍କ ତ ହାର ମିଳୁନ୍ ତାପରେ ନିଜେ ଅସୁବିଧାରେ ପଡିବେନି ତ ଆଉ କିଏ ପଡ଼ିବ।
ହଁ ନିଜେ ଅସୁବିଧାରେ ହିଁ ସମ୍ମୁଖୀନ ପଡୁଛନ୍ତି।
ହୁଁ। ଉହୁଁ ଆଉ ଏମିତି ବି ନୁହଁ କି ସବୁ ପୁଅ ଖରାପ ଏମିତି ନୁହଁ କି ସବୁ ଝିଅ ବି ଖରାପ।
ଭଲ ହଁ।
ତାପରେ ବି ଆ ବେ ଏବେକା ଜେନେରେସନରେ ଏବେକା ଜେନେସନରେ ଝିଅ ମାନେ ସବୁଥିରେ ଆଗରେ ହେଲେଣି। ଝିଅ ମାନଙ୍କୁ ସେ
ଆମର ଦ୍ରୌପଦୀ ମୁର୍ମୁ ଛନ୍ତି ମହାମୟ ରା
ହଁ ହଁ ଝିଅ ମାନଙ୍କ ଙ୍କୁ ଆଗକୁ ଛାଡିବା ଦରକାର କିନ୍ତୁ ଝିଅ ମାନେ ବି ତାଙ୍କ ଲିମିଟ ଜାଣିଥିବା ଦରକାର। ମତେ ଏତିକି ଲିମିଟ ରେ ହିଁ ର ଅଛି।ସେ ଲିମିଟ କ୍ରସ୍ କରିବି ମାନେ ମୋର ବାପା ମା ବି ଦେଖ ଛୁଆ ମାନଙ୍କୁ ଫ୍ରିଡମ ଦଉଛନ୍ତି ଜ ସେମାନେ ଭାବୁଛନ୍ତି କଣ ନା ଆମ ଝିଅ ମାନେ କିଛି ଖରାପ କାମ କରିବେନି ସେଇ ଖରାପ କାମଠୁ ଦୂରେଇ ରହିବାଟା ଦରକାର। କିଛି ପିଲା ଅଛନ୍ତି କଣ ଧର ଜବ ନାଁରେ ହଉ କି ବାହାରକୁ ଯାଉଛନ୍ତି ଯେମିତି କି ମୁଁ ବାହାରକୁ ଗଲା ପରେ ସେମାନଙ୍କର କଣ ଛନ୍ତି ଖରା ଜିନିସ ରେ ଆଡିପଟେଡ୍ ହଉଛନ୍ତି। ଜବ କରୁଛନ୍ତି ପଇସା ଇନକମ୍ କରୁଛନ୍ତି ସେଇ ପଇସାଟାକୁ ୟୁାଟିଲାଇଯ କରୁଛନ୍ତି ଗୋଟେ ଖରାପ ୱେ ରେ।
ହଁ ଏଇ ଅନ୍ଧବିଶ୍ଵାସରେ ବି ମାନେ ବି ଜଡିତ ହଛି ନାରି ନିର୍ଯତିତ ହଉଛି। ଚାହୁଛନ୍ତି।
ହ ଭବିଷ୍ୟତରେ ବି ତ ହଉଛନ୍ତି କିନ୍ତୁ ଖରାପ ଆଡିକସନ କିଛି ମାନେ ଖରାପରେ ବି ହଉଛନ୍ତି। ତାଙ୍କ ମେଣ୍ଟାଲି ରହୁଛି। ଯେ ମୁଁ ନିଜେ ପଇସା ଇନକମ କରଛିି ତାମାନେ ମୁଁ ମୋ ଉପରେ ଉଡେଇବି ତାପରେ ଘରକୁ ଘର ଘର ଲ୍ପ କରୁନାହାନ୍ତି ତାଙ୍କ ସହିତ ରହୁଛନ୍ତି ।ଆଜିକାଲି ଓମେନ ଏୁକସନ ବହୁତ ଦରକାର ମାନେ ଝିଅ ଗୋଟେ ଝିଅ ପାଖରେ ମୋର ବୋଲି କହିବ ତ କିଛି ଜିନିଷ ଥିବା ଦରକାର ନା ନହିଁ ଦେଖ ଏଲ କହୁଛି ଯେମିତି ଧର ସେ ଏବେ ବାହା ହେଇନାହାନ୍ତି। ଶଶୁ ଘ ଆମ ବାପା ଘରେ ଅଛନ୍ତି ହେଲେ ବି ସେମାନେ ପାପ ଘର ଲୋକମାନୋନ ଏବେ ଭଲ କଣ କର ନା ତତେ ଦିନରେ ଦିନେ ବାହା ବାହା ହେଇକି ପର ଘରକୁ
ହଁ।
ତାପରେ ତମେ ବାହା ହେଇସାରିଲେ ତମ ଶାଶୂଘର ଲୋକ କହିବେ ଇଏ ତ ପର ଘର ଝିଅ । ତ ତାହେଲେ ସେଇଠି ତମର କଣ
କୁ ବି କହିପାରିବୁନି କି ନିଜ ଘର ବୋଲି
ହଁ ତ ସେଇଠି ତ ସେଇଠି ତମେ ଜବ୍ କର ବାପା ମାଙ୍କ ପାଇଁ କର ତମେ ଯାହାକୁ ବି ତମର ସ୍ପେସିଆଲ ୱାନ ମତଲବ କି ଯାହା ଯିଏ ତମର ହଜବେଣ୍ଡ ରହିଲେ ତାଙ୍କ ପାଇଁ ବି କିଛି କର ତା ସହିତ ନିଜ ପାଇଁ କିଛି କରିିଥିବା ଦରକାର । ଯୋଉ ଜିନିଷ ଟା ଉପରେ ହାତ ରଖି ଯୋଉଟା ଯୋଉ ଇଏଟା ଉପରେ ହାତ ରଖି କି ତାହେଲେ ମୋର ବୋଲି କହିବ ମାନେ ଖାସ କରିକି ଝିଅ ପିଲାଙ୍କୁ ଏମିତି ତ ପୁଅ ପିଲାମାନେ ପୁଅ ପିଲାମାନେ ତ ତାଙ୍କର କରିବେ ହିଁ କରିବେ ଯେମିତି ତାଙ୍କୁ ସେମାନଙ୍କ ପରିବାର ହିଁ ଅଛି।
ତାଙ୍କୁ ଯୋଉ ଯ ହେଲେ ବି ତାଙ୍କୁ ଗୋଟେ କରିବାର କିଛି କାମ କରିକି ପରିବାର ପୋଷିବାର ଅଛି କିନ୍ତୁ ଝିଅ ମାନଙ୍କୁ ବି ସେତିକି ଇଣ୍ଡିପେଣ୍ଡେଣ୍ଟ ହବାର ଅଛି ଯେମିତିକ ସେମାନେ
ମାନେ କିଛି କରିପାରୁଥିବେ ନିଜ ଖର୍ଚ୍ଚ ନିଜେ ଜେ ଉଠେଇ ହିଁ ପାରୁଥିବେ ସେଇ ଟାଇପ ର କିଛି ବି ତାଙ୍କୁ ଦରକାର।
ହୁଁ ଆଟଲିଷ୍ଟ ନିଜ ପାଇଁ କିଛି କରିପାରିବେ ଯେମିତି କି ଧର ଏକ୍ଜାମ୍ପଲ ଏଇନା ସେମାନେ ଶାଶୂଘରୁ କୌଣସି ଭଗବାନ ତ ନ କରନ୍ତୁ ଏମିତି କାହା ସହିତ ଧର ଶାଶୂଘରୁ କୌଣସି ଡିଷ୍ଟବାନ୍ସ ହେଲା ସେ ବାହାରି ଆସିଲେ ହେଲା ଆଜ୍ଞା ବାହାରି ଆସିଲେ ସେତେବେଳେ ଆଉ ଘରେ ବି କେତେ ଏତେ ଦିନ କିଏ ରଖିବ ବାପା ମା ଥିଲା ପର୍ଯ୍ୟନ୍ତ ରଖିବେ ଭାଇ ମାନେ ତ ଆଜି ତାହେଲେ ଯେମିତିକା ଭାଇ ଭାଉଜ ହେଲା ପରେ ରଖିବେନି। ତ ନିଜ ପାଇଁ ତ କିଛି କରିଥିବା ଦରକାର କି ଯେମିତି ମୁଁ ଏଠୁ ଗଲା ପରେ ବି ମୁଁ ଖୁସିରେ ଚଳିପାରିବି ।
ହଁ। ନିଜେ ସେତିକି ନିଜ ଉପରେ ସେତିକି ମାନେ ଯୋଉଟା କୁହନ୍ତିନି ଷ୍ଟ୍ରଙ୍ଗ ମାନେ ସେତିକି ରଖିବା ଦରକାର ।
ହୁଁ ସେଇଟା ରହିବା ଦରକାର ଆ ଯଦି ସେମିତି କିଛି ନ କରିବେ ତାହେଲେ ତାଙ୍କ ଲାଇଫ ତାଙ୍କର କେମିତି ବଞ୍ଚିବେ ସେ ଜାଣିଥିବେ ।
ହଁ ଆପଣ କଣ କରିବାକୁ ଚାହୁଁଛନ୍ତି ବଡ ହେଲେ?
ମୁଁ ତ ଯେହେତୁ ବି ଇଡି ଲାଇନରେ ଗୋଟେ ଟିଚରସିପ ଲାଇନରେ ଯାଉଛି ତ ମୁଁ ଗୋଟେ ଚାହୁଁଛି ଟିଚର ହବା ପାଇଁ କାହିଁକି ନା ବହୁତ ଲୋକ ଟିଚର ହବା ପାଇଁ ଚାହାନ୍ତିନି। ତମେ ଦେଖିଛ ବହୁତ ଜାଗାରେ ଏ କିଏ କହିବ, ଗୋଟେ ଟିଚର ବି କହୁଛି, କି ମୋ ପୁଅ ଡ ଗ୍ରୁପୁ ଇଞ୍ଜିନିୟରି ହବ, ତ କେହି କେବେ ମାନେ ବହୁତ କମ, ଏବେ ତ ସବୁ ଲେବୁଲ ରେ କମ୍ପିଟିସନ୍ ହେଇଗଲାଣି, କିନ୍ତୁ ଆଗ କାଳରେ କଣଥିଲା, କି ଟିଚର ହବାକୁ ଚାହୁଁନଥିଲେ, ଏବେ ତ କିନ୍ତୁ ସମସ୍ତେ ଚାହିଁଲେଣି, ହଁ, ସେ
ହପଣ ରାତିରେ ଖାଇବା ପିଇବା କଣ ବ୍ୟବସ୍ କରଛନ୍ତି
କଣ, କଣ ଶୁଭିଲାନି ।
ଆଜି ରାତିରେ ଖାଇବା, ହଁ, ଶୁବୁନି । ହଁ, ବାଇ
ହଁ, ହଁ ଆଜି ରାତି ଟାଇମ ତ ହେଇନି, ରାତିରେ କଣ
ହଁ, ହଁ।